ହଁ କଣ କରୁଛ?
ନା କିଛି ନାଇଁ ବସିଥିଲି ଆପଣ?
ହଉ ହଉ।
କୋଉଠି ତମେ ଆହୁରି ତମ ଘର କୋଉଠି?
ମୋ ଘର କଟଣା ପାରାଦ୍ୱୀପ।
ଓହୋ।
ତମର?
ମୋର ସମ୍ବଲପୁର।
ଆଚ୍ଛା। ଏବେ କଣ କରୁଛି ଜବ କରୁଛନ୍ତି କି ପାଠ ପଢୁଛନ୍ତି?
ପାଠ ପଢୁଛି ପ୍ଲସ୍ ଥ୍ରି ସରିଗଲାଣି ମୋର।
ଏବେ ସରିଲା? ମୁଁ ଏବେ ସେକେଣ୍ଡ ଇୟର ଅଛି ପ୍ଲସ୍ ଥ୍ରି ସେକେଣ୍ଡ ଇୟର।
ଉଁ ହୁଁ ପ୍ଲସ ଥ୍ରି ସେକେଣ୍ଡିୟର କୋ କୋ ଅନର୍ସ ଆପଣଙ୍କର ମାନେ କୋଉ
ହଁ ହଁ କମର୍ସ କମର୍ସ ବିକମ୍ କରୁଛି।
ଉଁ ହୁଁ।
ଆପଣଙ୍କୁ କଣ ଥିଲ।
ମୋର ଆର୍ଟସ୍ ଥିଲା। ପ୍ଲାସ ଥ୍ରି ମାନେ ପଲ୍ଟିକାଲ ସାଇନ୍ସ ଅନର୍ସ ଥିଲା।
ଆଛା ତ ଏବେ କଣ କ କରିବ।
ସେ ଗମ ଗମ ହଁ ଏବେ ପିଜି କରିବି।
ଆଚ୍ଛା ଉଁହୁଁ ପିଜି କଉଠି ସମ୍ବଲପୁରରେ।
ହଁ ସମ୍ବଲପୁରରେ କରିବି ସାଉଥ ୟୁନିଭରସିଟି।
ହଁ ହଁ। ଆଉ ସମ୍ବଲ ଇନ
କଣ କହିଲେ?
ପ୍ରପର ଘର ସମ୍ବଲପୁରୁ ନା?
ହଁ ହଁ।
ଆଚ୍ଛା ଆଉ
ହୁଁ। ଆପଣ କଣ ଦେଖିଛନ୍ତି। ସମ୍ବଲପୁର ଆସିଛନ୍ତି କି ଏପଟେ।
ସମ୍ବଲପୁର ନା ସମ୍ବଲପୁର ଯାଇନି। ମୁଁ ପାରାଦ୍ୱୀପରେ ରହୁଛି ଭୁବନେଶ୍ୱର ରେ ପଢ଼ୁଛି ଏବେ।
ଓହୋ କୋଉ କଲେଜରେ ପଢୁଛନ୍ତି।
ମୁଁ ରମା ଦେବୀ।
ଓହୋ।
ହଁ।
ଭଲ କଲେଜରେ ପଢଉଛନ୍ତି ଆଉ।
ହଁ ହଁ ତ
ଉଁ ହୁଁ ବୁଲି
ଏଇଠି ଥିଲି।
ଆଉ ଆପଣଙ୍କ ଘରେ କିଏ କିଏ ଅଛନ୍ତି?
ହଁ ମୋ ବାପା ମା ଆଉ ମୋ ଭଉଣୀ ଗୋଟେ।
ଉ ତମେ ବଡ଼।
ହଁ ମୁଁ ବଡ।
ଓ ହୋ।
ସେ ବି କଟକରେ ପ ପାଠ ପଢୁଛି ଏବେ? ନୀଟ ନୀଟ ହଁ।
ସେ ଉଁ କୋଉ କ୍ଲା ଉଁ ପାଠ ଯା ପାଠ ପଢୋଉନ କୋଉ କ୍ଲାସ ରେ।
ସିଏବି ତାର ଇଲେଭେନ୍ ଥିଲା।
ଉଁ ହୁଁ।
ହଁ।
କି
ଆପଣଙ୍କ ଘରେ କିଏ କିଏ ଅଛନ୍ତି।
ଉଁ ଉଁ ବାପା ମା ଆଉ ଭାଇ ଗୋଟେ ଭଉଣୀ ଗୋଟେ ମୁଁ ବଡ଼।
ଆଛା ଶେସବୁ ମା ସେମାନେ ବି ସମ୍ବଲପୁରରେ ଅଛନ୍ତିନା।
ହୁଁ ହୁଁ।
ଆଚ୍ଛା।
ଏଠିହି ତ ଏବେ କୋଉଠି ଆପଣ ଘରେ ଅଛନ୍ତି
ନା, ନା ନା ମୁଁ ଏଇ ହଷ୍ଟେଲରେ ରହୁଛି, ହଁ।
ହୁଁ।
ତ ଆମର ଏବେ ସେକେଣ୍ଡ ଇୟର ଏକ୍ଜାମ ହବ୍ ବ।
ଚାଲିଛି?
ନା ନା ଫାଷ୍ଟ ଇୟର ସେକେଣ୍ଡ ସେମିଷ୍ଟାର ହବ।
ଉଁ ହୁଁ।
ହଁ ଆପଣ କଣ କରିଥିଲେ ପରି, କଣ କହିଲେ? କୋଉ ଅନର୍ସ, ପଲ୍ ଓହୋ। ତାପରେ କଣ କରିବ, ମିନ୍ସ ପିଜି ପରେ?
ଉ ପିଜି ପରେ ଟିଚିଂ ଲାଇନ ରେ ଯିବା ଆଉ।
ଓହୋ। ଉଁ ହୁଁ ହୁଁ।
ଉଁ ହୁଁ। ଆଉ କଣ ଖାଇଲ ଆଜି?
ନା ନା ଏବେ ଖାଇନି ମୁଁ।
ଉୁଁ ହୁଁ, ସକାଳେ ଜଳଖିଆ ଖାଇନାହାନ୍ତି?
ନା ନା ଏବେ ଖାଇନି।
ଉଁ ହୁଁ।
ଆପଣ ଖାଇ ସାରିଛ?
ହଁ ଖାଇ ନେଇଛି ମୁଁ।
ଆଃହା।
ପକୋଡି, ଚଟଡି ଆଣ୍ଡ ମୁଢ଼ି ଖାଇଛି ଆଉ।
ହଁ ହଁ ଆଚ୍ଛା।
ଆଜ୍ଞା। କେତେଲେ ଖାଇବେ ଆପଣ?
କଣ କହିଲେ?
କେତେଲ କେତେଟାବେଲେ ଖାଆନ୍ତି ଆପଣ?
ମୁଁ ଏବେ ଇଚ୍ଛା ହେଲେ ସଖାଳେ ଖାଇ ଦିଏ। ନଲେ ଏଠି ଆମର ତ ଖାଇବା ଵାରେଟା ସାଢ଼େ ବାରେଟା ରେ ହୁଏ।
ହୁଁ ହୁଁ।
ହଷ୍ଟେଲରେ ଅଛି ନା ସେ ତାଙ୍କର ଟାଇମ ଫିକ୍ସ ଅଛି।
ଓହୋ।
ହୁଁ।
ଭଲ ତାହେଲେ ଆଉ।
ହଁ ଆପଣ ପ୍ଲସ୍ ଟୁ କେଉଁଠି କରିଥିଲେ?
ମୁଁ ଏଇ ଆମ ଏ ପାଖରେ ହିଁ କରିଛି ଯୋଉ କଲେଜ ପ୍ଲସ୍ ଥ୍ରୀ କଲି ସେ କଲେଜରେ ହିଁ ପ୍ଲସ୍ ଟୁ ପଢ଼ିଥିଲି, ହୁଁ
ଓହୋ।
ହୁଁ ଆପଣ ପ୍ଲସ ଟୁ କୋଉଠି କଲେ?
ମୁଁ ପ୍ଲସ ଟୁ ସ୍କୁଲ ଥିଲା, କେ ଭି ସ୍କୁଲ।
ଓହୋ ଭଲ। ହୁଁ। ପାରାଦୀପ ହଁ। ତ ଜାହାଜ ଦେଖୁଥିବେ?
ହଁ ସେଠି ଅଛି ନା ସମୁଦ୍ର।
ହୁଁ ହୁଁ ହୁଁ।
ଉଁ ହୁଁ। ମାନେ ବାହାର ଲୋକ ଗଲେ ବି ଦେଖିବା ପାଇଁ ଦିଅନ୍ତି କି ନାହିଁ?
ନା ନା ତାଙ୍କୁ ପାସ୍ ଦରକାର।
ଓହୋ।
ପୋଟୋ ପାସ୍।
ଓ ହୋ
ହୁଁ କିନ୍ତୁ ବିଷ୍କର୍ମା ପୂଜାରେ ଆଗୁ ଆଗୁରୁ ବିଷ୍କ୍ରମା ପୂଜାରେ- ଯିବାକୁ ଦେଉ ଦେଉଥିଲେ। ଏବେ ଆ ହଁ କୋରୋନା ପରେ ଏବେ ଦେଉନାହାନ୍ତି।
ହୁଁ ହୁ ଠିକ୍ ଅ ହୁଁ
ଆଉ ଆପଣ ପୁରୀ ଯିବ ଏବେ ରଥଯାତ୍ରାରେ
ହୁ ଇଚ୍ଛା ତ ଅଛି ଯେ ଦେଖାଯିବ କଣ ହଉଛି କାନ ଭିଡ ବି ହୁଏ ନା
ହଁ ଆ ସେୟା
ହୁଁ ସେଥିପାଇଁ ଆଉ ଦେଖିବୁ ତମେ ତମେ ଯାଉଛ ହ୍ୟାଲୋ
କଣ କହିଲେ
ହଁ ବର୍ଷା ବର୍ଷା ହଉଛି ତମେ ଯାଉଛ କି ରଥଯାତ୍ରା ଦେଖି
ନା ମୋର ବି ସେ ରିଯିନି ଭିଡ଼ ପାଇଁ ଯାଉନି ରଥଯାତ୍ରା ପରେ ପରେ ଯିବି
ହୁଁ ହୁଁ ତମର ସେଠି ବର୍ଷା ହଉଛି?
ବର୍ଷା ଆଜି ହଉନି କାଲି ହଉଥିଲା
ଓହୋ
ହଁ ଆଜି ବର୍ଷ ନାହିଁ କାଲି ହଉଥିଲା
ହୁଁ ହୁଁ ଠିକ ଆଉ
ଆଉ ଆପଣଙ୍କ ମତଲବ ଏବେ କ୍ଲାସ୍ ଷ୍ଟାର୍ଟ ହେଇନି ନା
ହୁଁ ହୁଁ
ନର୍ସ୍ରୀ ମତଲବ ରିଜଲ୍ଟ ଫାଇନାଲ୍ ଆସିଗଲା।
ହଁ ହଁ ଆସି ଯାଇଛି।
ହଁ କାହିଁକି ଆମ ସିନିୟର ର ଆସିିନି ନା ଏବେ
କୋଉ ୟୁନିବର୍ସିଟି ତମର? ଓ ହଁ ହଁ ହ ମୁଁ ଭଲି ଯାଇଥିଲି ଗୋଟେ ଅଲଗା ଅଲଗା ୟୁନିଭର୍ସିଟି ମାନେ ବହୁତ ଅଛି ନା ଆମ ଓଡିଶାରେ ତ କୋଉ ୟୁନିଭର୍ସିଟି କୋଉଟା ଯାଉଛି ଟିକେ ବୁଝି ବୁଝିପାରୁନି ଟେ
ମୁଁ ଦମା ଦେବି ସିଏ ଏବେ ଆସିନି ଆମର।
ହୁଁ ହୁଁ।
ହୁଁ ସେମାନେ ୱେଟ କରିଛନ୍ତି ତାପରେ ପିଜି କରିବେ।
ହୁଁ।
ହୁଁ।
ହୁଁ ହୁ।
ଆ ତମେ ଖ-ଖରା-ରେ ରୁ ଆଉ ତ-ତମେ ଖରା ବେଳେ କଣ ଖାଇବ?
ଭାତ ଡାଲି। ତରକାରୀ ଆଉ କଣ କଣ ବନେଇବି ଆଉ ଖଟା ଖୁଟି ଆପଣ କଣ ଖାଆନ୍ତି ରୁଟି ନା ଭାତ?
କଣ କହିଲେ?
ଆପଣ କଣ ଖାଆନ୍ତି ରୁଟି ଖାଆନ୍ତି ନା ଭାତ ଭାତ ହିଁ ଖାଆନ୍ତି ନା ଦେ ଖରା ବେଲେ?
ହଁ ଭାତ ହିଁ।
ଆଉ ରାତିରେ ରୁଟି?
ହଁ।
ହୁଁ ହୁଁ।
ଆପଣ ନିଜେ କରେ ମାମା?
ହୁଁ କଣ କହିଲେ?
ମୁଁ କହିଲି ଆପଣ ନିଜେ କରୁଛନ୍ତି ମାମା କର ଦଉଛନ୍ତି?
ମା ହିଁ କରନ୍ତି।
ଓ ହୋ।
ହୁଁ ହୁଁ। ଆଉ
ତାହେଲେ ତାହେଲେ ତ ତମେ ନନଭେଜ୍ ବି ଖାଅ?
ନା ଖାଏନି।
ନନଭେଜ୍ ଖାଅନି?
ନାଁ।
ଓ ହୋ।
ଆପଣ ଖାଆନ୍ତି?
ନା ନା ମୁଁ ପିଓର୍ ଭେଜ।
ଓ ଭଲ। ଆପଣ କଣ ଖାଇବା ପସନ୍ଦ କରନ୍ତି?
ମୋତେ ସେ ମସରୁମ୍ ବି ଭଲ ଲାଗେନି ମୋତେ ଖାଲି ପନିର୍ ଭଲ ଲାଗେ।
ଉଁ ହୁଁ ପନିର। ହୁଁ ହଁ ଓ
ଆପଣ
କଣ କହିଲେ?
ଆପଣଙ୍କୁ କଣ ଭଲ ଲାଗେ? ହଁ।
ମତେ ଉ ହେ ସେ ପନିର, ଛତୁ ଦୁଇଟା ଭଲ ଲାଗେ। ଆଉ ମାନେ ମିକ୍ସ ଭେଜ ମତେ ବେଶୀ ଭଲ ଲାଗେ ଆଉ ଡାଲମା, ଭାତ, ମିକ୍ସ ଭେଜ।
ଆଚ୍ଛା ଆଚ୍ଛା।
ହୁଁ ଡୁକ କର ମିକ୍ସ ହୁଁ କଣ କହିଲେ ଆପଣ?
ମୋତେ ବି ମିକ୍ସ ଭେଜ୍ ଆଉ ପନିର୍ ତାର ମସରୁମ୍ ମୋତେ ଭଲ ଲାଗେନି।
ମିକ୍ସ ମସ୍ରୁମ୍ ମୋତେ ଟୋଟଲି ହିଁ ଭଲ ଲାଗେନି।
ହୁଁ ହୁଁ। ଯେଉଟା ପସନ୍ଦ ଆଉ।
ହଁ ଆ କଣ କହିଲି?
ଆଉ କଣ କଣ ଖୁଆନ୍ତି କହିଲେ?
ମୁଁ ସେଇଆ କିନ୍ତୁ ଆଉ ଏ ସବୁ ଖଏନିଭେଜ କୁ ଛାଡ଼ିକି। ଆଉ ସବୁ ଟିକେ ଟିକେ ଖାଇଦିଏ।
ଭଲ ଆଉ।
ହଁ ହଁ।
ହୁଁ।
ହଉ ଠିକ ଅଛି ରଖୁଛି।
ହଁ ତମ ସହିତ କଥା ହେଇକି ବହୁତ ଭଲ ଲାଗିଲା ଧନ୍ୟବାଦ।
ହଁ।